ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଭାଇ କଣ କରୁଛ?
ମୁଁ ଏବେ ବସିଛି।
ଆଉ ଖାଇସାରିଲଣି?
ହଁ ଏବେ ଖାଇକି ଉଠୁଛି ତ ଯଷ୍ଟ।
କଣ କଣ ଖାଇଲ?
ଭାତ ଆଉ ଶାଗ ଆଉ ଆଳୁ ପୋଟଳ ଭଜା କରା ହେଇଥିଲା।
ଓ ହୋ ଆଉ କଣ ପାଇଁ ଫୋନ୍ କରିଥିଲ?
କଣ?
ଫୋନ୍ କରୁଥିଲ କଣ କାମ ଥିଲା କି?
ଫୋନ୍ କରିଥିଲି?
ହଁ।
ଏଇଟା ଯୋଉ ଏବେ କଥା ହଉଛନ୍ତି ନା ଆଗରୁ ଅଲଗା ନର୍ମାଲ କଲ୍
ହଁ କହୁନ କୁହ କଣ ଆଉ ସବୁ ଚାଷବାସ କେମିତି ଚାଲିଛି?
ହଁ ଚାଷ ଏବେ ଆରମ୍ଭ ହେଇଛି ଆମର।
ଆଚ୍ଛା, କଣ କଣ ପନିପରିବା ଲଗେଇଛ?
ଚାଷ ଆରମ୍ଭ ହେଇଛି ବୋଲି ଧାନ ଚାଷ କରାହବା ପାଇଁ ତଳି ପକା ହେଇଛି ଯୋଉ ଟ୍ରାକ୍ ଟ୍ରାକ୍ଟରରେ ହଳ କରି ଆମ ବାଡିରେ ପନିପରିବା ଚାଷ କରାହେଇଛି ଆମ ବାଡିରେ ଆଉ।
କୋଉ କୋଉ ପନିପରିବା ଲଗେଇଛ କି?
ଲଗା ହେଇଛି ବାଇଗଣ ଲଗା ହେଇଛି ଭେଣ୍ଡି ଲଗା ହେଇଛି ଆଉ ଧୁଡଙ୍ଗ ଲଗା ହେଇଛି। ଆଉ ଲାଗିଛି ଆହୁରି କଦଳୀ ଗଛ ଯେ ଆ କେତେ କଣ ଆହୁରି ଅଛି ଆଉ।
ଏ ପାଖାପାଖି କେତେ ଦିନ ଲାଗୁଛି ଯା
କଣ?
ଏ ଯୋଉ ପନିପରିବା ଲଗେଇଛ
ହଁ
କେତେ ଦିନ ଲାଗୁଛି ହେବାକୁ?
ତା ଯାହେଲେ ହଉ ଦୁଇ ମାସ ଭଳିଆ ହେଇଯିବ ଶାଗ ଗଛ ବି ଟିକେ ଜଲ୍ଦି ହେଇଯାଏ ଆଉ।
ଫାଇଦା ଫାଇଦା କିଛି ହଉଛି ନା ନାହିଁ ଆସିଲି
ନାଁ ନାଁ ଏଇଟା ଖାଲି ଖାଇବା ପାଇଁ ଘର ପାଇଁ।
ଓହୋ ହୋ ଆଉ ପନି ପରିବା ପଠଉନ ବାହାରକୁ?
ନାଁ। ବାହାରକୁ କିଛି ପଠା ହଉନି ଏଟା ଖାଲି ଘର ଖାଇବା ପାଇଁ ଆମ ବାଡ଼ିରେ ଚାଷ କରାହେଇଛି ଆଉ।
ତମ ଗାଁରେ ଯାତ୍ରା ଫାତ୍ରା ହଉଛି ନା ନାଇଁ?
ହଁ ଆମ ଗାଁ ରେ ଯାତ୍ରା ହୁଏ।
ତ ଡାକୁନ ଆଉ ଯାତ୍ରା ଫାତ୍ରା ହେଲେ ଡାକୁନ ଆଗେ ଡାକିିବାର
ଏଇ ପାଳି ଲେଖିଆ ତମ ଆରେ?
ହ୍ୟାଲୋ
ମୁଁ କହିଲି ତମ ଗାଁରେ ଯାତ୍ରା ହୁଏ ନା ନାଁଇ?
ଆମ ଗାଁରେ ହଉଛି ନା ଆମ ଗାଁ ସବୁ ବର୍ଷ ହଉଛି ଆମ ଗାଁର ଏ ବର୍ଷ ତ ମନ୍ଦିର ପ୍ରତିଷ୍ଠା ହେଇଥିଲା ଯାତ୍ରା ହେଇଥିଲା।
ହୁଁ।
ସବୁ ବର୍ଷ ହଉଚି ଆମ ଗାଁରେ।
ଆମ ଗାଁ ରେ ବି ଯାତ୍ରା ହୁଏ ଭଲ କରନ୍ତି ତ।
ଆଉ କଲେଜ୍ ଫଲେଜ୍ ଯାଉଛ ନା ନାଇଁ।
ହଁ ମୋର ପ୍ଲସ୍ ଟୁ ସେକେଣ୍ଡ ଇୟର୍ ସରିିକ ପ୍ଲସ୍ ଥ୍ରୀ ପାଇଁ ଆଡ଼ମିସନ୍ କରିଛି।
କୋଉ କଲେଜ୍ ରେ ପାଠ ପଢୁଛ।
ଏଠି ସେମିତି କିଛି ପର୍ସନାଲ ଡିଟେଲସ୍ କିଛି ଦବା ପାଇଁ ମନା କରିଛନ୍ତି ପରା ନହେଲେ ରିଜେକ୍ଟ୍। କରିଦେବେ କଲ୍ ଟା।
ଅହ ହଁ। ଆଉ ତାହେଲେ କଣ କେତେ ମାର୍କ କଣ ରହିଲା କଣ କୋଉ। କୋଉ ଷ୍ଟ୍ରିମ୍ ଥିଲା ତମର।
ମୋର ଥିଲା ଆର୍ଟସ୍ ଥିଲା।
ଆସଥିଲା ଆଚ୍ଛା ଆଛା ଆଚ୍ଛା ହ ହ। ଆଉ ଖେଳା ଖେଳି କରିଥାଉଛ ଗାଁରେ।
ହଁ ଖେଳ କରୁ ଆମେ କ୍ରିକେଟ ଖେଳୁ ସବୁବେଳେ।
ହୁଁ।
ତମ ତମର ଏପଟେ କଣ ଖେଳ କ୍ରିକେଟ୍ ହୁଏନା ନାହିଁ।
ଆମର ବି କ୍ରିକେଟ ହୁଏ। ଆମର ଆଡେ କବାଡ଼ି ବେଶୀ ଖେଳିଥାଉ ସେଠି।
ତମେ କଣ ଖେଳ ତାହେଲେ?
ହଁ, ମୁଁ କବାଡି ଖେଳିଥାଉଚି। କ୍ରିକେଟ ଆମର ଏଇଠି ଖେଳୁଛନ୍ତି ଯେ ଆମର ଏଠି କବାଡ଼ି ଟିକେ ବେଶୀ ଇଣ୍ଟରେଷ୍ଟଟ ଥାଉଛି, ଆମର ଇଆଡେ ଆଉ।
ହୁଁ, ହୁଁ। କଣ ବାହାରକୁ ଖେଳିବା ପାଇଁ ଯାଆନ୍ତି ନା, ଖାଲି ଏମିତି ଟାଇମ ପାସ୍ ପାଇଁ?
ବାହାରକୁ ଆମେ ଟୁର୍ଣ୍ଣାମେଣ୍ଟ ଖେଳିବା ଯାଇଥାଉଛୁ। କେତେ କେତେ ପିଲାଗୁଡ଼ାକ ଖେଳିବା ଯାଇଛୁ। ଜିତିକି ହେଲେ ଆଇଚୁ।
ତ, ଜିତିଥିବେ ତ?
ହଁ, ହଁ।
ତମର ସେପଟେ ଚାଷ କାମ ସବୁ ଆରମ୍ଭ ହେଲାଣି ନା, ହେଇନି?
ହ୍ୟାଲୋ।
କହିଲି, ସେପଟେ ତମର ଚାଷ କାମ ଆରମ୍ଭ ହେଲାଣି ନା, ହେଇନି?
ଚାଷ କାମ ଆମ ଏଇଆଡ଼େ ଆରମ୍ଭ ହେଲାଣି ଆଉ, ଷ୍ଟାର୍ଟ ହେବ। ଆମର କଲରା ଲଗା ହେଇଛି।
ହୁଁ ହୁଁ।
ତ ଆମର ବର୍ଷା ଟାଇମ୍ ରେ ସବୁବେଳ ପ୍ରାୟ କଲରା ଲଗା ହୁଏ। ଏ ବର୍ଷ କଲରା ଲଗା ହେଇଛି ଆଉ। ହବ, ଆସ୍ତେ ଆସ୍ତେ ସବୁ କାମ ଆମର ତଳି ପକା ହେଇଛି।
ଆମର ବି ଏଇ ଦି ଦିନ ତଳେ ତ ହବ ତଳି ପକେଇଛ। ଆଉ ବର୍ଷା ହେଇନଥିଲା ଯେ, ଆଜି ରାତିରେ ବର୍ଷା ହେଇଛି, ଆଜି ବର୍ଷା ତ ହେଇଯାଇଛି ଆଉ, ତାପରେ କେତେଦିନ ଗଲାଠୁ ଗଜା ହେଇଯିବ।
ହୁଁ ଗଜା ହେଇଯିବ ଭଲ, ଆଉ ହେଲେ ତମେ ଧାନ ବିକୁଛ ନା, ଖାଇବା ପାଇଁ ଏହା କରୁଛ?
ନାବେ, ଆମେ ବିକି ନାହୁଁ ଟୋଟାଲ। ମାନେ, ବିକୁ ଯେ, ଯୋଉ ମଣ୍ଡିରେ କେବେ ବିକିନୁ।
ଆଚ୍ଛା, ଆଚ୍ଛା।
ତମର ମଣ୍ଡିରେ ଉ ବିକନ୍ତି କି?
ଆମର ମଣ୍ଡିରେ ବିକା ହୁଏ।
ଆପଣଙ୍କ ଆଡେ ତାହେଲେ ଭଲ ଯାତ୍ରା ହୁଏ। ଆଉ ରଥଯାତ୍ରା?
ରଥଯାତ୍ରା ଏବେ ଆମ ହବ ପରା। ଆମ ପୁରୀଆଡ଼େ ଯିବାର ପ୍ଲାନ୍ ଅଛି। ପୁରିଆଡେ ବୁଲାବୁଲି କରିକି ଆସିବୁ, ଯୋଉ ଚାଲିଛୁ ଅଭଡା ଖାଇକି ପୁରୀ ବେଳାଭୂମି ଦେଖିକି ଆସୁ, କୋଣାର୍କ ମନ୍ଦିର ଯିବୁ।
ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିକି ଆସିବ ଆଉ।
ହଁ, ଜଗନ୍ନାଥ ମହାପ୍ରଭୁ ଦର୍ଶନ କରି ଆସବୁ। ପୁରା ନଅ ଦିନ ସେଇଠି ରହବୁ, ବାହୁଡ଼ା ଯାଏଁ।
ହୁଁ।
ରହବୁ। ମହାପ୍ରଭୁଙ୍କ ଦର୍ଶନ କରୁ। ସବୁ ଯେତିକି ଯୋ ହଉଛି। ହ। ସୁନାବେଶ। ବାକିଆ ଯୋଉ ପ୍ରସାଦ ମଧ୍ୟ, ଯୋଉ ଫାଷ୍ଟ, ଯୋଉ ବାହୁଡ଼ା ଦିନ ହଉଛି, ଯୋଉ। ପ୍ରଥମେ ପକା ହୁଏ। ତାପରେ
ହଁ। ତ ଯୋଉ ଜାଣିଛନ୍ତି କି? ଯୋଉଁ ଜଗନ୍ନାଥ, ଶ୍ରୀ ଜଗନ୍ନାଥଙ୍କ ରଥର ନାଁ କଣ?
ନା, ତମେ କହୁନ କ କଣ?
କଣ?
ଜଗନ୍ନାଥଙ୍କ ରଥର ନାଁ କଣ ଥିଲା?
ହ, ହଉ ନନ୍ଦିଘୋଷ।
ନନ୍ଦିଘୋଷ ଆଉ ସୁଭଦ୍ରା, ବଳବନ୍ଧର?
ତାଙ୍କର ଯୋଉ ବଳଭଦ୍ରଙ୍କ ରଥ ନାଁ ହେଲା ତାଳ ଧ୍ୱଜ। ଆଉ ସୁଭଦ୍ରାଙ୍କ ରଥର ନାଁ ହଉଛି ପଦ୍ମଧ୍ୱଜ ଆଉ
ତମେ ଆସିବ
କଣ?
ତମେ ଆସିବ ରଥଯାତ୍ରା ଆମଥିଲେ।
ରଥଯାତ୍ରା।
ଆସିବା ଆମ ଥିରେ ତ ସବୁ ସବୁ ଥରେ ନାହିଁ କଥା ହଉଚ ଆଉ ଏଥର ଆସ ଆଉ
ଯିବା ଯିବା।
ଟିକେଟ କାଟି ଦେବି ତମ ପାଇଁ ଏବେ।
ଆମ ଏଇ ପାଖରେ ଗୋଟେ ସହରରେ ରଥଯାତ୍ରା କରନ୍ତି ସବୁ ବଜାରରେ ବୁଲାନ୍ତି ଆମେ ତ ଏଠିକି ଯିବୁ ବୁଲିବା ପାଇଁ ଆଉ।
ହଉ ଲାଏ ପୁରି।
ନା ନା ପୁରୀ ନୁହଁ।
ତୁ ଆଇଲେ ଭଲ ହୁଅନ୍ତା ସାଙ୍ଗସାଥି ମିଶିକି ରହନ୍ତା ଆଉ।
ଓହୋ। ଏବେ ତ ପଢ଼ାପଢି ଆରମ୍ଭ ହବ ପୁଣି ଆଉ କୁଆଡେ ଯିବ ଏବେ।
ହଁ ହଉ ହଉ ପଢାପଢି ହେଲେ ମେନ ସତ କଥା ପଢାପଢି ଛାଡି
ଏଇଠି ତ ଆମ ରଥଯାତ୍ରା ହୁଏ ଏଇଠି ଦେଖି ଦେଇ ବୁଲିକି ପଳେଇ ଆସିବୁ ପାଖରେ।
ତମେ ଖେଳା ଖେଳିି ଆଉ କିଛି କରିପାରିବନି।
ଠାକୁରେ ଟିକେ କଥାରା କଣ ପାଇଁ ମ?
ହାଲୋ।
ହଁ କୁହନ୍ତୁ?
ପଢାପଢି ହେଲା ଆଉ ତମେ କିଛି ଖେଳା ଖେଳି କିଛି ବୁଲା ବୁଲି କିଛି କରିବାକୁ ଚାହଁ ନା ଆଉ
ହଁ ଏମିତି ଖାଲି ଚାରିଟା ବେଳେ ଟିକେ ଟିକେ ଟିକେ ଯାହାହେଲେ ଖେଳକୁଦ କି ବୁଲାବୁଲି କରିବା କଥା ଯାହାହେଲେ। ସବୁବେଳେ ଯଦି ପଢିବୁ ମନ ଭଲ ରହିବନି ନା। ଯାହାହେଲେ ଟିକେ ପାଠ ପଢୁଥିବ ତ ତାହେଲେ ନି ତ ଆଉ ତାପରେ ଖେଳକୁଦ ବି କଉଥି କେରେ କରିବା କଥା।
ହେଲେ ଏବେ ପ୍ଳସ ଥ୍ରି କୋଉ ତାହେଲେ କଣ କରିବ ଆଉ
ହୁଁ।
ତମର ତ ଆଡସେ।
ହଁ ମୋର ଆଡସ୍ ନେଇଛି ମୁଁ,
ଆଡସ୍ ହେଲେ ପ୍ଲସ୍ ଥ୍ରୀ କଲା ପରେ କଣ କରିବା ଭାବିଛ?
ତାପରେ ଏଇ ପ୍ଲସ୍ ଥ୍ରୀ ଭିତରେ ପଢ଼ାପଢ଼ି କରି ଚାକିରି କରିବି ବୋଲି ଭାବିଛି,
ଓହୋ ହଁ-ହଁ ଏଇଆ ଠିକ୍, କମ୍ପିଡି ଅଗଜାମ ପାଇଁ କଲେ ଭଲ କମ ବୟସରୁ ଚାକିରି ହେଇଯିବ ନା, କମ୍ ବୟସରେ ଚାକିରି ହେଇଗଲେ ଘରେ ଲୋକ ବହୁତ୍ ଖୁସି ହେଇବେ,
ହଁ ପରା ଆଉ ଘର ଲୋକ ପଇସା ସାରିକି ଆମକୁ ପଢଉଛନ୍ତି,
ପଢ଼ଉଛନ୍ତି ହଁ ଆମେ ପଢ଼ୁଛନ୍ତି, ତାଙ୍କୁ ଖୁସି ହବାର ହିଁ ପଡ଼ୁଛି ତାଙ୍କୁ ଯଦି ଖୁସି ହେବେନି ତ ଆଉ କିଏ ଖୁସି ହବ, ତାଙ୍କେ ଖୁସି ଥିଲେ ଆମର ଖୁସି,
ବାପା ମାଙ୍କ ଖୁସିରେ ଆମ ଖୁସି,
ହଉ ଭାଇ ତମ ଭାଇର ଯୋଉ ଚାକିରି ହେଇଥିଲା ମୁଁ ଶୁଣିଥିଲି କଣ କେମିତି ଚାଲିଛି? ତମ ଭାଇର ଚାକିରି ହେଇଯାଇଥିଲା ବୋଲି ମୁଁ ଶୁଣିଥିଲି କଣ କେମିତି ଚାଲିଛି ତମ ଭାଇର?
ମୋ ଭାଇ?
ହୁଁ,
କେମିତି ଜାଣିଲ?
ଶୁଣିଥିଲି ଆଉ,
କିଏ କହିଥିଲେ କି?